ହାଲ ହ୍ୟାଲୋ ଫ୍ରି ଅଛନ୍ତି ନା। ହଁ ଫ୍ରି ଅଛି କହିଛନ୍ତି ହ କଣ କହୁଛନ୍ତି ସାଉଣ୍ଡ ଟା ଇକୋ ହଉଛି।
ହ୍ୟାଲୋ।
କଣ କରୁଛନ୍ତି। ଏଠୁ ବସିଛି। ଖାଇଲେ ନା ରୋଷେଇ ଆଉ ହ ସକାଳ ଖିଆ ସାରିଲାଣି ଆଉ ହ କଣ କହୁନାହାନ୍ତି ବାପା କଣ କରୁଛନ୍ତି? ତ ଏଇଠି ସିଲେଇ ଫିଲେଇ କରୁଛି ଆଉ। ସିଲେଇ ହଁ। କଣ ସବୁ କରିପାରିବେ ବାଲାଉଜ ଫ୍ଲାଉଜ ସବୁ ଚାଲିଛି ଆଉ। ଆଛା ଆଉ ତମେ କଣ କରୁଛ ଛାଡ଼। ମୁଁ ଜଷ୍ଟ ଭାତ ବସେଇ ଦେଇକି ଆସିିଛି ବସିଚୀ ଆଉ। ଅହୋ ଆଉ ତମେ ମେରେଜ ତ ହଁ ଆମ ମେରେଜ। ଅହ ଆଉ ଛୁଆ ପିଲା।
ପୁଅ ଗୋଟେ।
ଅହୋ ଆଉ ଛୁଆ ସ୍କୁଲ ଗଲେଣିନା। ହଁ ଯାଇଛି ପୁଅ ସ୍କୁଲ ଯାଇଛି। କୋଉ କ୍ଲାସ ପଡୁଚି। କ୍ଲାସ ଫୋରରେ ପଡ଼ୁଛି। ସ୍କୁଲ ଯାଇଚି ଦିଇଟା ରେ ଆସିବ ଆଉ। ଅହଁ ଇଂଲିସ୍‌ ମିଡ଼ିଅମ୍।
ହଁ।
ଅହଁ।
ସିଲେଇରେ ବ୍ଲାଉଜ କର ନା ଡ୍ରେସ ଫ୍ରେସ୍
ହଁ ଡ୍ରେସ କର ହଁ ଡ୍ରେସ ବ୍ଲାଉଜ ସବୁ। ଆଉ ଲେହେଙ୍ଗା ସବୁ ଚା ଚାଲେ ଆଉ। ଯାହା ହଉ ଭଲ ବିିଦ୍ଯା ଗୋଟେ ସିଖିଦେଇଚନ୍ତି ଆଉ। ହୁଁ। ପୁଅ କଣ ସ୍କୁଲ ବସ ରେ ଯାଏ ନା ଛାରିକି ଆସ ନାଇଁ ଭ୍ୟାନରେ ଭ୍ୟାନ ଆସୁଛି ତାର। କୋଉ ସ୍କୁଲ ରେ ପଢୁଚି କି? ଇଂଲିଶ ମିଡିଅମ କେଭିରେ ପଡୁଛି ଅହଁ। ଆମ ହଁ ହଁ ସରକାରୀ ଚାକିରି ବଧେ? ନାଇ ନାଇଁ ସରଠାରୀ ଯିବ ଉଁ। ସେକେଣ୍ଡରେ ତାର ଅଛି ତାଙ୍କର ଗୋଟେ ପ୍ରୋସିଜିଅର ଅଛି। ସେ ପ୍ରୋସି ପ୍ରୋସିଜିଅର ରେ ଆପ୍ଲାଇ କଲେ ଏଇଟା ହେଇଥାଏ। ଅହଁ କେଭିି ମାନେ ଆ ଏଇ ସେଣ୍ଟର। ସେନ୍‌ଟ୍ରାଲ ଗମେଣ୍ଟ ମାନେ କେଉଁଝରରେ ନା ଏଇ ଯୋଉ ଏ ଆମର ଅଲଗା ଡିଷ୍ଟ୍ରିକ୍ଟ ନା ଅହଁ। ଓହୋ ଆଉ କଣ କୁହନ୍ତୁ ଘରେ ସବୁ କିଏ କିଏ ଅଛନ୍ତି। ଘରେ ତ ସମସ୍ତେ ଫ୍ୟାମିଲି ଆମ ତ ଶାଶୁ ଆଛା ଶଶୁର ଆଉ। ଛୁଆ ଦିହାଙ୍କେ ଆଉ ଆମେ ଆଉ। ଏତେ ଜଲଦି କଣ ରୋଷେଇ ସରିଗଲାଣି। ସକାଳୁ ରୋଷେଇ ସାରିଦଉଁ। ସେଥିପାଇଁ ସମୟ ବଳି ଯାଉଛି ଆଉ ହୁଁ। ରୋଷେଇ ବି ସାରିଦେବ ହଜବେଣ୍ଡ ବି ରୋଷେଇ କରିଦିଅନ୍ତି।
ଆଚ୍ଛା ଭଲ ଆଉ ହେଲ୍ପଫୁଲ୍ ବହୁତ।
ସକାଳୁ ଜଳଖିଆ ଖାଇଚନ୍ତି। ହଁ ସକାଳ ସେ ରୁଟି ସନ୍ତୁଳା ହେଲେ ଖାଇଦେଇକି ଉଁହୁଁ। ଆଁ ଫୁଣି ଭାତ ବସେଇ ପଚାରିଚି କଣ କରିବି ଆଉ। ଅହଁ ଆଜିତ ବାର ଅଛି ଆଉ।
ହୁଁ।
ବାର ଅଛି ବର୍ଷା ହଉଛି ସେଥି ଲାଗି ଆଇଁଷ ଖାଇବାକୁ ଇଛା ହଉନି। ସେଆଡେ ତାହାନେ ବର୍ଷା ହଉଛି ବୋଧେ? ହଁ ବର୍ଷା ଚାଲଛି ତ ହଉନି ଆଉ। ଅହଁ ଆମ ଆମର ଇଆଡ଼ ବର୍ଷା ସକାଳ ଓଳି ହୋଉଥିଲା। ଏଇନା ଛାଡ଼ିଯାଇଛି ଖରା ହେଇଚି।
ହୁଁ।
ଆଉ ଉଁ ତାନେ ସବୁ ଭଲ ଏଇନା କେ। ହଁ ସବୁ ଭଲ ଠିକ ଠାକ ଚାଲଚି। ହୁଁ। ଆଉ କ ଆଉ କ ଘରେ ତମର କିଏ କିଏ ଥିଲା। ମାନେ ତମର ଘରେ କିଏ କିଏ ଅଛ। ମୋର ମୋ ଶାଶୁ ମୁଁ ମୋ ପୁଅ। ଅହଁ। ଆଉ ପୁଅଏଇନା ତାନେ ସ୍କୁଲ ପଳଉଚି। ହଁ ପୁଅ ସ୍କୁଲ ପଳଉଛି ଆଉ ଆସିଲାଠୁ ଯାହା ଖିଆପିଆ କରିବୁ ଆଉ। ହଁ ଛୁଆ ପିଲା ତ ଆସିଲେ ସବୁ ବାପା ମା ଅନେଇ ଥିବେ । ଛୁଆ ପିଲା ଆସିଲେ ସାଙ୍ଗ ହେଇକି ଖାଇବେ ବୋଲି ଆଉ। ହଁ। ଆଉ ଆଉ ରଥଯାତ୍ରାରେ କଣ ଆପଣ ସେପଟେ ଭଲ ପୂଜା ହୁଏ? ହଁ ରଥଯାତ୍ରା ତ ସବୁଆଡେ ରଥଯାତ୍ରା ତ ହୁଏ ଯୋଉଠି ଯେମିତି କରନ୍ତି। ହୁଁ ଆଚ୍ଛା କୋଉଠି ଛୋଟ କୋଉଠି ବଡ ଯାହା ଚାଲିଛି ଆଉ ହଁ ଯୋଉଠି ଯାହା କରିପାରିବେ ଆଉ ସବୁଆଡେ କଣ ସବୁ ବଡ ଆୟୋଜନ ରେ ବି କରି ହବନି। ସବୁ ଜାଗାରେ କଣ ସମାନ ଭାବରେ ହେଇପାରିବ? ହଁ ପୁରୀଟା ଯେମିତି ବଡ ଇଏ ଆଉ ସବୁଠି ସେମିତି କରିପାରିବେ କି?
ଆଚ୍ଛା ଭଲ। ବୁଲି
ବୁଲିବାକୁ ଯାଆନ୍ତି। ନା । ପୁରୀ ଯାଉନା ରଥଯାତ୍ରା ରେ ପୁରୀ ଯିବୁ ହଜିଯିବୁ। ଏଇଡ଼ା କୁଆଡେ ପାଇବୁନି କାହାକୁ। ଯୋଉ ଜାମେ ସେତେବେଳେ ଠାକୁରଙ୍କୁ ଦର୍ଶନ କରିବାକୁ ଯେ ହଜି ଯାଇଥିବ। ହଁ ଠାକୁରଙ୍କୁ ଦ ଦର୍ଶନ ଧାରି କେଉଁଠି ଦେଖିପାରିବୁ ଯେ ଦର୍ଶନ କରିବ ଆଉ।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
ଅନ୍ୟ ବେଳେ ଯିବ ବରଂ ଠାକୁର ଙ୍କୁ ଟି ହଁ। ଏଇ ଘଟଗାଁ ତ ତାରିଣୀ ଯୋଉ ଘଟଗାଁ ସେଠିକି ସେଠି ସେଠିକି ଯିବ ମାନେ ସେଠିକି ବି ମାନେ ଯଦି ତମେ ମଙ୍ଗଳବାରିଆ ଯିବ ଠାକୁରଙ୍କୁ ବି ଭଲିକି ଦେଖିପାରିବନି।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
ସେ ସେଠିକି ଗଲେ କେବେ କେବେ ଗଲେ ସୁବିଧା ମାନେ ତମେ ଅନ୍ୟ ବାରରେ ଯିବ ସୁବିଧା। କିନ୍ତୁ ହେଲା ମଙ୍ଗଳବାରିଆ କୌଣସି ମଙ୍ଗଳବାର ଯାଇକି ତମେ ଠାକୁରଙ୍କୁ ଭଲ ପୁଅର ଚୁଟି ପକେଇବାର ଅଛି। କେବେ ଗଲେ ଭଲ ହବ? ଏଇନା ଏଇ ସମୟରେ ଏଇ ଆସନ୍ତୁ। ଏଇନା ଆସିବେ କିନ୍ତୁ ମଙ୍ଗଳବାରେ ଆସିବେନି। ମଙ୍ଗଳବାରିଆ ଟିକେ ଆସିଲେ ବହୁତ ଭିଡ ରହେ। ଆଛା। ମର ବହୁତ ଇଛା ଯେ ମା ଙ୍କ ଡୋରି ତ ଲାଗ ଯିବା ପାଇଁ ଆଉ। ଆଉ ହଁ ପଣାସଂକ୍ରାନ୍ତି ଟାଇମରେ ଟୋଟାଲ ଆସିବେନି ଠାକୁରଙ୍କୁ ଖାଲି ଖାଲି ଠାକୁର ଙ୍କୁ ଡୁଙ୍ଗି ଦେଇଯିବେ। ଦର୍ଶନ କରିପାରିବେନି। ଆମେ ଯାଉ ଯେତେବେଳେ ।
ସେ ସମୟ ରେ ମା
ତମର ମା ପଟ ଠାକୁର ଙ୍କୁ ତ କେବଳ ଅନ୍ୟ ବାରରେ ଆସିବ ଦେଖିବ ପୁରା ଶାନ୍ତିରେ ଦେଖିକି ଯିବ। ଆ ଆମେ ତ ଏଇ ଗଲା ମାନ ଯାଇଥିଲୁ ସୋମବାରେ ଯାଇଥିଲୁ ଠାକୁରଙ୍କୁ ଦେଖିକି ଆସିଲୁ ଭଲରେ।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
ରବବାରେ ରବିବାରେ ଯାଇଥିଲୁ ଭଲରେ ଦେଖିକି, ଚିନ୍ତା କଲେ ତାହେଲେ ତାହେଲେ ରବ । ରବିବାରିଆ ଆସିବ ଆହୁରି ଶାନ୍ତି ରେ ଠାକୁରଙ୍କୁ ଦେଖିବ ଭଲିକି ବସିବ ଉଠିବ ମାନେ ମଙ୍ଗଳବାରିଆ ଜମା ଆସିବନି କି ମଙ୍ଗଳବାରିଆ ଠାକୁରଙ୍କୁ ଦେଖିପାରି ଦେଖିବ ଖାଲି ଡୁଙ୍ଗି ଦେଇକି ଯିବ ଦର୍ଶନ କରିବା ଟା ବ ବହୁତ୍ ଭିଡ଼। ନଡ଼ିଆ ଟେ ବିକିବା ପାଇଁ, ମୋ ପୁଅର ଚୁଟି ପକେଇବାର ଅଛି ତ ସେଇଥିଲାଗି। ହଁ। କେଉଁଝର ରେ ତ ଘଟଗାଁ ତାରିଣୀ।
ହ ଦେଖିବା ଯିବା କେତେବେଳେ ମଝିରେ ଦେକି ଠାକୁର ଦେଖିକି ସୁବିଧା ଦେଖି ତା ଚୁଟି ପକେଇବେ ତ
ା ହଁ ମୋର ଭାରି ଇଚଛା ଟିକେ ମାଙ୍କ ପାଖକୁ ଯିବା ପାଇଁ ସେ ଡ ତ ଲ କଉନାହାନ୍ତି ଆଉ ତାନେ ଘଟଆ ଆଉ ପୁରୀ ମାନେ ଦୋଦ ନ ଲାଗିଲେ ଯେତେ ତମେ ହଁ ହଁ କତ ନା ଖାଇ ବିଓ ସେଇ ଦିଟା ଜାଗା ମାନେ ଠାକୁର ଯଦି ନ ନବେ ଡରି ମାନେ କେବେ ତମେ ଆସିପାରିବନି ପାଖରେ ତ ଲୋକ ଯାଇକି ଦେଖିପାରିବ ଆଉ ଦୂର ଲୋକକୁ ଛାଡ଼ା ଆମେ ତ ଦୂର ବୁଡ଼ିଆ ଲୋକ ନା
ହଁ
ପାଖ ଲୋକଠୁ ଯାଇକି ଦର୍ଶନ କରିବାକୁ ତାଙ୍କୁ କଷ୍ଟ ହେଯାଉଛି ଗନାସ ଆଗରେ ଯାଇଛ ନା ରାଇନା ତମର ଘଟଣାଁ ଅଛି ନା ଭୁବନାେଶିରି ରଅ
ହ
ବନା ସେଟା ବହୁତ ଭଲ ଜାଗାଣି ଏଛି ମାଙ୍କ ପା ଚୁଟକି ିବି ଚୁଟକିିବ ପଜା ଆସ ହଁ ହଁ ହଁ ଆସୁ ମୋର ଅଛି ଝିଆରୀ ର ଅଛି ହ ବହୁତ ଭାନୁ ସେ ବହୁତ ସେଟା ମାନେ ଗଲେେ ଭଲ ଘଟଣା ଟା ମାନେ ଯେତେ ଥର ଘଟଣା ଆ ପୁରୀ ମ ପମାନେ ଗସ୍ତ ଖବ ମାନେ ମନଟା ଶାନ୍ତି ହୁଏନି ଆଲ
ହୁଁ ମୁଁ ଯେ ଛୁଆ ଦିନେ ଯାଇଥିଲି ଏଇ ଥରଟେ ମତେ
ବହୁତ ଭଲ ଲାଗିଥିଲା ଆଉ କଣ ହେଲେ ଚା ଯାଇବଗ ମୁ ଆସ ଆସ ଖାତ ଜାଗାର
ହୁଁ
ଆଉ ଆ ଶାଶୁ ମ ଖାଇ ବଷା ଦେ ଖୁବ ଗର୍ବ ପାଛି ଏଁ ବର୍ଷା ହଉଛି ଅତି ଗରମ ଛାଡୁଛି ବର୍ଷା ହଉଛି ତାପରେ ଗରମ ଗୁଳୁଗୁଳ ବବର ମାନେ ଏତେ ଗୁଳୁଗୁଳ ହେଉଛି ପଡିଯାଉନି କୁଆ ତ କହିବା ଆମେ ଝିଅ ଖାଇଥିଲୁ ନ ଲଣ ତ ଜମା ଶୋଉନାହାନ୍ତି ଛିଆ ନାହାନ୍ତି ଦିଟା ଲଣ ଲଗେଇଲେ ହଁ ଓ ତାହରେ ଭରୁ ବ ହଉଛି ଆଉ ଖୁଆ ସେ ତ ଦିନ ମାନେ ଖେଳିବା ଆଉ ଖେଳିବା ମାତ ପାଇଁହି ତ ବେଶୀ ଗରମ ଯାରୁ ନି ଦେବ ଛୁଆମାନୋନ ଗର ମୁଛନ୍ତି ନା ବର୍ଷା ବୁଛନ୍ତି ସେ ଦଷ୍ ମି ତାଙ୍କ କାମ ଦରକାରଙ୍କ ଦେହ ପାହାଦରେ ଯାହା ନ ସତରାଜ ମହା ପାଘରେ କୁଣ୍ଡେଇବି ମୋ ପୁଅ ଭାରି ଚଗଲା ଏଛୁ ଆମ ତ ସେଇୟା ମୋ ପୁଅ ଜମା ମାନେ ଗୋଟେ ମୁହର୍ତ୍ତ ସେ ବସିବନି ତ ଓ ସେ ପୁରା ଖାଲି ଦେଉଥିବ ଶଗ ଲାଗଉଥିବ ଯୋଉ ସମଙ୍ଗା ଯଦି ବାଡି ଧରି ନିଅନ୍ତେ ତାେଲେ ପାଠ ପଢିବ ଟିକେ ନ ହେଲେ ନାହିଁ। ଆଉ ଶୁଣିବ ନେଇ ଯିଏ କହୁ ସାଢ଼େ ବାରଟା ବେଳେ ଛୁଟି ସାଢ଼େ ବାରଟାରେ ଛୁଟି ହବ ଆଉ। ଆଉ କଣ କରୁଥିଲେ? ହାଲୋ। ହ୍ୟାଲୋ। ହାଲୋ। ମୁ କହିଲି ଆଉ କଣ ଶୁଭିଲା? ଆଉ କଣ କରୁଛନ୍ତି? ଏଇ ଭାତ ବସେଇଛି ଯାଉଚି କଣ କରିବି ଆଉ। ହୁଁ ପି ପିଏ କରନ୍ତି ନେଇ ଘରେ। ଘରେ ସବୁବେଳେ। ଯାହା ଆପଣ ଗୋଟେ ଭଲ ପ୍ରଫେସନ୍ ପାଇଛନ୍ତି। ଆଁ ଏଁ ସେ ମୋ ଝିଅ ବେଳୁ ତ ମୁଁ ମଣ୍ଡା ଶିଖିଥିଲି। ବାହା ହେଲା ପରେ ଛା ଶାଶୁ ଶ୍ୱଶୁର ସ୍ଵାମୀ ସମସ୍ତ ଅନୁମତି ନେଇକି ତାପରେ ପୁଣି ସିଲେଇବା ଆରମ୍ଭ କନି। ଆଉ ଆଛା ପୁରା ହେଇଯାଉଛି ମାସ ଜାକ? ସପିସେଣ୍ଟ କାମ ମିଳିଯାଉଛି। ଭଲ କଥା ମତେ ଭଲ ଲାଗେ ଜିନିଷ ଟା ଯେ ମତେ ଆସିଛି ନର୍ମାଲ ଟିକେ ଟିକେ କରିଦେବି କିନ୍ତୁ ଏମିତି କାଟି କୁଟି କିଛି କରିପାରିବିନି। ଆ ଶିଖିଲେ ସବୁ ଶିଖିଦବା ଆଉ ଉଁ ହଁ ଯାଉଚି ହଁ ଭାତଟା ହେଇଗଲେ ଦେଖିବେ। ହ
ସଛ